ହାଲୋ।
ହାଲୋ।
ହାଲୋ ମୁଁ କହିଲି ମୋ କଥା ଶୁଭୁଚି ତମକୁ?
ହଁ-ହଁ ଶୁବିଲା। ହଁ-ହଁ ସ୍
ହଁ କଁ କରୁ ମୁଁ ହଁ କଁ କରୁଚ?
ଏଇ ଫୋନ ଟିପୁଥିଲି ଆଉ। ହଁ ମାନେ ସଞ୍ଜ ବେଳେ କିଛି ଖାଇନ ହାଁ ହାଁ। ନିଜ ଫୋନ ନ ଟିପିକି ମୋ ବୋଉ ଫୋନ ଟିପୁଥିଲି।
ସବୁ ଗୁଡ଼ା ଟିପିକି ଖାଲି ଚାର୍ଜ ସରେଇ ଦିଅ ଆଉ ଚାର୍ଜ ବସାଅ ଖାଲି ଟିପିବା
ସେଇବା। ତମେ କଣ କରୁଥିଲ?
ମୁଁ ଏଇ ଦୋକାନରେ ବସିଥିଲି ବାପା ଗଲେ ମୁଁ ବସିଥିଲି ତ ସେ ଆସିଲେ ଫେରେ ମୁଁ ଯିବି।
ହୁଁ।
ଆଉ ଗାଧୁଆ ବେଳେ କଣ ଖାଇଲ?
ଗାଧୁଆବେଳେ ପଖାଳ ଆଉ ଛୁଇଁ ଭଜା ପୋଟଳ ଭଜା।
ଛୁଇଁ ଭଜା ତମକୁ ଭଲ ଲାଗେ ଛୁଇଁ ଭଜା ଜମା ଭଲ ଲାଗେନା।
ଭଲ ଲାଗେ ନା। ଯୋଉ ଛୁଇଁ ତ ଖାଇଲିନି ପଣସ ମଞ୍ଜି ପଡେନା ସେଇଟା ଭଲ ଲାଗେ ପଣସ ମଞ୍ଜି।
ସେଟା ବି ତ ଭଲ ଲାଗେ ନା। ମତେ ପଣସ ମଞ୍ଜି ଭଲ ଲାଗେନା କି ଛୁଇଁ ମଞ୍ଜି ଭଲ ଲାଗେନା। ଆ ଆମ୍ବ ଖାଇକି ଆମ୍ବ ହେଇଯିବ କୋଉଦିନ ବେଶୀ ଖାଅନି।
ଆମ୍ବ ଭଲ ଲାଗେନା ତମକୁ?
ଆମ୍ବ ଭଲ ଲାଗେ ଏତେ ବି ଭଲ ଲାଗେନି ଆମ ଘର ଲୋକଙ୍କୁ ଭଲ ଲାଗେ ମତେ ଏତେ ଭଲ ଲାଗେନି ଆମ୍ବ।
ମୋର ଡ଼େଲି ମସ୍ତ।
ଏବେ ତ ଆମ୍ବ ସିଜିନି ଗଲାଣି ଆଉ ଆଉ କଣ ଅଛି ନା କଣ। ଆଉ କେଇ ଦିନେ ସରିଯିବ ଆମ୍ବ।
ହଁ ହଁ।
ସେଆଡୁ ବର୍ଷା ହେଇଥିଲା ନା ଇଆଡଡୁ ତ ଖାଲି ଥଣ୍ଡା ପବନ ଦଉଛି। ଇଆଡ଼ୁ ଖାଲି ଥଣ୍ଡା ପବନ ଦଉଚି ସିଆଡୁ କଣ ଖାଲି ଖରା ହଉଛି?
ଗରମ ତ ହଉଛି ଜୋରେ ଶୋଷ ବି ମାନେ
ହଁ ଏବେ ଠାକୁର ଗାଧଉଚନ୍ତି ତ ସେଥିଲାଗି ବୋଧେ ଗରମ ହଉଛି।
ହଁଅ
ହଁ ସେଇୟା ମତେ ଲାଗୁଚି ଠାକୁର ଜରରେ ପଡିଚନ୍ତିତ ସେଇଥିଲାଗି ଆମକୁ ବି ଗରମ କରଉଚନ୍ତି। ବୁଝିଲ ନା?
ହଁ।
ଆଉ ତମର ସେପଟେ କରେଣ୍ଟ ଅଛି ନା?
ହଁ ଏବେ ଅଛି ତ ତମ ସେପଟେ ନାହିଁ କି?
ହଁ ନଥିଲାତ ଏବେ ଆସିଲା କେତେବେଳେ ଯାଉଚି କେତେବେଳେ ପଳଉଚି। ତା ଠିକି ନାଇଁ ଯୋଉ ଗରମ ହଉଚି ବସି ହୋଉନାଇ।
ଖାଇବା ପିଇବା
ଆମର ଆମର ହେଇଥିଲା ପଖାଳ ଜନ୍ନି ଆଳୁ ଭଜା ଆମ୍ବ ଏଇଆଉ ଆଉ କଣ ଖାଇବୁ।
ହେଲା ଆଉ।
ଆମ୍ବ ଯାଇ ମୁଇ ଆଣିଥିଲି ଛକୁରୁ ସକାଳେ।
ହୁଁ ଯାହା ହଉ।
ଏ ଆମ୍ବ ଗୁଡା ଭାରି ପଇସା ନଉଚି ଖାଲି ପଚାଶ ଟଙ୍କା। ଗୋଟେ କୁ ପ
ପଚିଶୀ ଟଙ୍କା ରେ ବାବା।
ଗୋଟିଏ ଆମ୍ବ, ସେ ପଚାଶ ଟଙ୍କା, କହିଲା ଆଉ ତଳ ଆଉ। ତା ତଳକୁ ହବନି, ମୁଁ କହିଲି ହଉ ଦେ ହବନି ତ ଆଉ କଣ କରିବା।
ଘରେ ଖାଇବେ ସମସ୍ତେ ଆଉ।
ତା ସହିତ ଯୁକ୍ତି କରିବିନା ଅନକଲ ମୋତେ ଗୋଟେ ଚାପୁଡ଼ା ପକାଇବ, ତୁ ନନେଲୁ ନାହିଁ କଣ ହେଇଗଲା। ମୋର ବିକିରି ନହେଲେ ନାଇଁ। ଏଇଆ କହବ। ନା ଆମ୍ବ ସରିସରି ଆସିଲାଣିିତ, ସେଇଥିପାଇଁ ବୋଧେ ବେଶୀ ପଇସା ନଉଚନ୍ତି ଆଉ।
ହଁ ଠିକ୍ କେବେ ଦେବେ ଅଧିକ ଆଉ, ସିଜିନୀ ଗଲାଣି ଆଉ।
ହଁ ଆଉ, ସବୁ ଘରେ କଣ କରୁଛନ୍ତି?
ଘରେ ବୋଉ ବହି ପଢୁଛନ୍ତି, ଯୋଉ ବିରଜାଙ୍କର ଗୋଟେ କଣ ବହି।
ବହି ବଢୁଛନ୍ତି ଭଲ ପଢୁଥାନ୍ତୁ।
ତମ, ମା କଣ କରୁଚନ୍ତି?
ସେତ ବସି ଟିଭି ଦେଖୁଚି, ମୁଁ ତ ଦୋକାନରେ ଅଛି ଆଉ କଣ କରିବି।
ହଁ ହ ତମେ ଟିଭିି ଦେଖନା।
ହଁ ମୁଁ ଟିଭି ଦେଖେ, ବେଳେବେଳେ ଦେଖେ ସମୟ ହୁଏନି। ଟିଭି ଦେଖିବାକୁ ନା ଆଉ ଇଚ୍ଛା ବି ହୁଏନି, ଭଲ ଜିନିଷ ଦିଏନୀ। କଣ ଦେଖିବ।
ସେଇଆ।
ଭଲ ଜିନିଷ ଦେଖିଲା ବେଳକୁ ତମକୁ ସମୟ ହେଇନଥିବ, ଭଲ ଜିନିଷ ସରିଗଲା ଆଉ କଣ ଦେଖିବ ଟିଭିକୁ।
ହଁ।
ସେ ସବୁ ସିରିଏଲ ଗୁଡା ଦେଖେନା, ସେ ଖାଲି ଘର ଭାଙ୍ଗିବା ସିରିଏଲ ଗୁଡ଼ା କିଏ ଦେଖିିବା ଯାଇ, ହୁଁ। ପଣି ଆମର ବା ଘରଭଙ୍ଗା ସିରିଏଲ ଦେଖୁଛି। ମତେଯୋଉ ମତେ ବେଳେବେଳେ ଗୋଟେ ସିରିଏଲ ଗୋଟେ ସିରିଏଲ ଭଲ ଲାଗେ, ବେଳେ ବଳେ ଗୋଟେ ସିରିଏଲ ଭଲ ଲାଗେନି। ଏତେ କୋଉ ଫିଲ୍ମ ଦେଖେ ନହେଲେ ନାଇଁ କିଛି ଇଚ୍ଛା ହୁଏନି କି ସମୟ ବିୁ ହୁଏନି।
ହଁ, ଏପଟେ ରହିଲ ଦୋକାନରେ କେତେବେଳେ ପୁଣିି ପାଠ ପଢାପଢି କଲେଜ ଫଲେଜ ପଳେଇଲେ ଆଉ।
ହଁ। ଆଗେତ ଟିଭିବି ଭଲ ଲାଗେ, ସବୁବେଳେ ମୋବାଇଲି ଦେଖିଦେଖି ଆଦତ ହେଇଗଲାଣି, ଟିଭି ବି ଭଲ ଲାଗୁନି ଦେଖିବାକୁ।
ହଁ ଠିକ୍ କଥା ମତେ ବି ସେଇଆ ଲାଗୁଥିଲା। ଏବେ ଘରେ ଅ ଛି ବୋଲି ବୋରିଙ୍ଗ ଲାଗୁଚି, ବେଳେବେଳେ ଦେଖି ଦଉଚି ରାତିରେ ଉଠିକି ଟିକେ।
ନହେଲେ ଭଲ ଲାଗେନି। ମା ତ ବେ ମା ସବୁବେଳେ ଟିଭି ଦେଖନ୍ତି ମୁଁ ଦେଖେନା ମତେ ଭଲ ଲାଗେନା।
ହୁଁ, ମୁଁ ହେଲେ ଆଗରୁ ଦେଖୁଥିଲି ପୁରା ସବୁବେଳେ।
ସି ସିରିଏଲ ଦେଖନା, ନା କାର୍ଟୁନ ଦେଖ?
ହଁ ସିରିଏଲ୍ ଦେଖେ, କାର୍ଟୁନ ବି ଦେଖେ।
କାର୍ଟୁନ୍ ଗୁରାକ, ହୁଁ ହିନ୍ଦୀ ଫିଲ୍ମ୍ ଦେଖ ନା ଓଡିଆ ଫିଲ୍ମ୍?
ତେଲୁଗୁ ବେଶି।
ତେଲୁଗୁ ଦେଖ।
ହଁ।
ତେଲୁଗୁ ରେ ରହିଯାଅ, ନହଲେ ଆକ୍ଟିଙ୍ଗ୍ କର ଭଲ ହବ।
ହୁଁ ହୁଁ ହୁଁ।
ତେଲୁଗୁ ଦେଖୁଛ ନା, ହଁ ତେଲୁଗୁ ଫିଲ୍ମ୍ ଭଲ ଲାଗେ ନା ତେଲୁଗୁ ଗୀତ ଭଲ ଲାଗେ?
ହଁ, ସେଇଟା ତେଲୁଗୁ ଗୀତ ଗୋଟେ ଗୋଟେ ଅଛି ଭଲ ଲାଗେ।
ହଁ, ଏଇ ଯୋଉ ସବୁ ଟ୍ରେଣ୍ଡିଙ୍ଗ୍ ରେ ଚାଲେନା ସେ ଗୀତ ଗୁଡା ସବୁ। ନାଇଁ ଯେ ସବୁ ଚାଲୁଛି ଏବେ ସବୁ। ଗୀତ ଗୁଡା ଗୋଟେ ଗୋଟେ ଭଲ୍ ଲାଗୁଛି। ବେଳେ ବେଳେ ତ ଭଲ୍ ଲାଗେନି। ଆଉ ସନ୍ଧ୍ୟାଏଳେ ଆଜି କଁ ମାଆ କିଛି ଦେଇନାହାଁନ୍ତି ଖାଇଆକୁ?
ସଞ୍ଜ ବେଳେ ମତେ ଭୋକ ହିଁ ହୁଏନି ମାନେ ଲେଟ୍ ରେ ଖାଇଲି କେତେ ତିନ୍ଟା ପରେ ହେଲାଣି ଖାଇଲି।
ଅମୁକୁ ଭୋକ ହୁଏନି ଆଉ ଜଣ ଜଣଙ୍କୁ ଭୋକ ହୁଏ ସାକାହାରୀ ପ୍ରାଣୀ ହେଇଯାଇଛ କି?
ହାଃ ହାଃ ହାଃ ନା ନା ଭୋକ କରେ ସବୁବେଳେ ନୁହେଁ ଅ ଖାଇ ଦେଇଛି ଡେରି ନାଁ ଲେଟ୍ ରେ ଖାଇଲି।
ଫେରେ ଇଚ୍ଛା ହୁଏନି ଖାଇଆକୁ।
ତ୍ରେ ପା।
ଆଜି ମୁଁ ଖାଇଦେଲି କେତେବେଳେ ବାରଟା ନା ସାଢେ ବାରଟାରେ ତମ ସାଙ୍ଗେ କଥା ହେଇ ଯାଇ ଖାଇଦେଲିି ତାପରେ ଆଉ ଇ ଇଚ୍ଛା ହେଲାନି।
ଏତେ ଲେଟ୍ ଖାଇବା ପିଇବା ତାପରେ ଖାଇ ସାରିଲାଏଳୁକୁ ଆଉ ଇଚ୍ଛା ହୋଉଚି।
ହଁ ତମେ କେତେବେଳେ ଖାଇକି ରାତି ପିଇ ସୁଅ କି?
ରାତିରେ ତ ଦଶ୍ଟା ପରେ ଖାଏ ଦଶ୍ଟା।
ହଁ ଆମର ବି ସେଇ ଦଶ୍ଟା ପରେ ଶୋଇଲାକୁ ଏଗାର୍ଟା, ଏଗାର୍ଟା ବାରଟା।
ଆମରି ବି ସେଇୟା ଏଗାର୍ଟା।
ଆମ ଘରେ ସବୁ ସବୁ ଶୋଇପଡନ୍ତି ମୁଁ ହିଁ ଫୋନ୍ ଟି ଦେଖୁଛି ଶୋଇକି। ସେ ଜିଏ ଦେଖି ଦିଅନ୍ତି ଫୋନ୍ ଟା କୁ ଛଡେଇକି ନେଇଯାନ୍ତି।
ମୁଁ ବି ସେଖୁଛି ଆମ ଘରେ ବି ଫୋନ୍ ମନା କରନ୍ତି। ବେଳେ ବେଳେ ଶୋଇପଡେ ଆଉ ବେଳେ ବେଳେ ଦେଖେ ଆଉ। ଫୋନ୍ ମନା କଲେ ବି ବେଳେ ବେଳେ ଦେଖେ ଫୋନ୍, ବେଳେ ବେଳେ ଶୋଇପଡେ ସେମ୍ତି ଆଉ।
ଆଉ ସମିସ୍ତେ ଶୋଇ ସାଇଲା ପରେ ଦେଖିବ, ନା ସମସ୍ତେ ଶୋଇ ଇଚ୍ଛା ରେ ହବ ଦେଖିବ ଆଉ ସେତ କେଇ କିଛି କଇନ କଇବେନି।
ପାଖରେ ଶୁନ୍ ଥୁବେତ?
ସମସ୍ତେ ଚେଇଁ ଥିବେ ଯେଦି ଦେଖିବ ପୁଣି ତମ ହାତରୁ ଫୋନ୍ ଚଡେଇ ନେଇଯିବେ।
ହୁଁ ହୁଁ।
ମୋର ତ ବେଳେ ବେଳେ କରନ୍ତି। ଫୋନ୍ ଛଡ଼େଇ ନେଇଯାଆନ୍ତି ମୁଁ କଇନି ହଁ ନେଇଯା ମୁଁ ଆଉ ଦେଖିବିନି ମତେ ନିଦ ମାଇଲାଣି। ସେତୁ କେତେ କାଲି ନା ଫଅର୍ ଦିନ ସେତୁ ହଁ। କାଲି ନା କେତେବେଳେ ବାର୍ଟା ନା ସାଢେ ବାର୍ଟା ରେ ଦେଖୁଥିଲି ଫୋନ୍ ନେଇଗଲେ ମୁଁ କଇଲି ହଁ ନେଇଯା ଯାଆ।
ମୁଁ ଦେଖିବାର କୁଆଡେ ମୁଡ୍ ହେଇଥିଲେ ଏ କୋଉ ମୁଭି କି ସିରିଏଲ୍
ହଁ ନିଦ, ନିଦ ଆସିଯାଏ ଖାଇସାଇଲା ପରେ ଆଉ ଦେଖିଆକୁ ଇଚ୍ଛା ହୁଏନି। ଆଉ ତମ ଗଣିତ ପଢ଼ା ସରିଲା ନା ସରିନି?
ସରି ଯାଇଛି ଆଉ ପଢିନେଇଁ। ଭାବୁଥିଲି ଚାର୍ଟା ବେଳେ ବସିକି ପଢିବି ବୋଲିକି ହେଲେ ଫୋନ୍ ଟା ଧରିକି ଟିପିଲି
ତମେ କଣ୍ କରୁଥିଲ କି?
ଉଁ କଁ କୋଉଚ ତମ କଥା କିଛି ଶୁଭୁନି ମତେ ଚଡ୍ ଚଡ୍ ହିଁ ଶୁଭୁଛି।
କରୁଥୁଲ
କେତେବେଳେ ଚାରିଟା ବେଳେ ମୁଁ ଖାଲି ଶୋଇକି ଟିଭି ଦେଖୁଥିଲି। ଏ ଦୋଉଥିଲା ଗୋଟେ କଣ ଫିଲିମି ଦୋଉଥିଲା ସେଇଆକୁ ବସିକି ଦେଖୁଥିଲି।
କୋଉ ଫିଲିମ୍ ଦୋଉଥିଲା?
ନା କୋଉ ଫିଲିମ୍ ଦୋଉଥିଲା ମନେ ନାହିଁ କିନ୍ତୁ ଶୁଦ୍ଧିସ୍ନିଗ୍ଧା ଥିଲା ଗୋଟେ କୋଉଥିରେ ଦୋଉଥୁଲା। ତରଙ୍ଗରେ ଦଉଥିଲା।
ତମର ଭୁଲିବା ଦୋଷ ଅଛି ମୋର ବି ସେମିତି ମନେ ରହେନା କଣ ଦେଖିନି କୋଉ
ହଁ ମୋର ବି ଟିକେ ଭୁଲା ଦୋଷ ଅଛି ଆଜି କଥା କାଲି କି ମନ ନଥିବ କାହା ଦୋକାନରୁ କଣ ଜିନିଷ ଆଣିିଥିବି ମୋର ଆଉ ମନ ନଥିବ ତାକୁ ପଇସା ଦବାକୁ ଚାରି, ପାଞ୍ଚ ଦିନ ଯାଇ ତାକୁ। ପଇସା ଦେବି ବେଜିିତ ଖାଇକି ଆସିମ୍। ଗୋଟେ ଗୋଟେ ଜିନିଷ ମନେ ପଡେନା ଗୋଟେ ଗୋଟେ ଜିନିଷ ମନେ ପ
ହଁ।
ଥଣ୍ଡା ଲାଗୁଛି ଆଜି ଭାରି ଲାଗୁଛି ନା।
ଥଣ୍ଡା ଲାଗୁଛି।
ହଁ ଲାଗୁଛି ବର୍ଷା। ନାଇଁ ବର୍ଷା ହେଇନି ବର୍ଷା କାଉଁଳି ଥିଲା ଥଣ୍ଡା ଲାଗୁଛି ଏବେ ପାଇଁ ଟିକେ ଟିକେ ମ ତତେ ଲାଗୁଛି କାହାକୁ ଥଣ୍ଡା ଲାଗୁଚି ସେଟା ଜାଣିନି ଆଉ ଯୋଉ ଗରମ ଯଉ ରହିହଉନି ସକାଳୁ ମୋ ଧୂଆଁ ବାହାରିଗଲା ଖରାରେ ଯାଇ ଯାଇକା।
ଆ ତମର ମାର୍କେଟ ଥିଲା। ତମର ମାର୍କେଟ ଘରେ।
ନା। ତମେ କଣ କହୁଚ? ମୁଁ ତମ କଥା କିଛି ବୁଝିପାଇଲିନି।
ନେ ସଉଦା ମଉଦା ଯାହା ବି ଜିନିଷ ଦରକାର ପଡିଲେ ତମେ ଯାଇକି ଆଣ।
ହଁ ମୁଁ ଯାଇକି ଆଣେ କେହି ଉଁ ଯାଆନ୍ତି ପା ଡିଉଟି ମୁଁ ସେ ମୁଁ ଯାଇକି ଆଣେ ନହେଲେ ସେ ଆଣନ୍ତି। ଆଉ ମୋ ଛଡା କେହି ନାହାନ୍ତି ଆଣିବାକୁ ମତେ ପାଇଛନ୍ତି ଖାଲି ମତେ ହି ପଠେଇ ଦଉଛନ୍।
ଆଉ ସେଇ ବାହାନରେ ଟିକେ ବାହାରେ ବୁଲ ଦେଇ କି ଆସିବ ଯାଅ ଘରେ।
ହଁଁ ଏ ଘରେ ଆଉ ରହିବାକୁ ଇଚ୍ଛା ହଉନି ଆଙ୍କ ପାଖରେ ସବୁ।
ସେଇଆ।
ଆ ଡେଲି କେଁ କେଁ କେଁ କେଁ କେଁ କେଁ କେଁ କେଁ ଭଲ ଲାଗେନି ଛକକୁ ବି ଯିଆ ବି ଭଲ ଲାଗେନି। ଘରେ ତ ଯାଇପାରିବନି ବାହାରେ ଯୋଉ ଖରା, ଗରମ ହଉଛି ଯାଇ ବି ପାରିବନି। ଆଉ ତମ ମା ଙ୍କର ସଇଲା ନା।
ନା ତାର ଆହୁରି ବୋଧେ ଅଧଘଣ୍ଟା ଭଳିଆ ଚାଲିବ ଘଣ୍ଟେ ଭଳିଆ ପଢିବ।
ତମେ ବି ଟିକେ ଯାଇ ତାଙ୍କ ସାଙ୍ଗରେ ପଢିଥାନ୍ତ ନା ଆଉ।
ମୁଁ ମୋ ଦ୍ଵାରା ହବନି।
ହଁ କାହା ଦ୍ଵାରା ବି ହବନି ସେ ସବୁ ଆଗ କାଳ ଲୋକଙ୍କ ଦ୍ୱାରା ହବ ଆମ ଦ୍ଵାରା ହ ବନି ଆମକୁ ଭଲ ଲାଗିବନି କି ଆମ ଦ୍ଵାରା ହବନି। ଆଉ ଫୋନଟା ଦେଖିହବ ଏଇଟା କମ୍ପଲସରୀ ଫୋନଟା ନ ଦେଖିଲେ ଜୀବନ ହିଁ ପଳେଇବ।
ହୁଁ ହଉ ରଖୁଛି।
ହଉ ରଖ।